ହ୍ୟାଲୋ।
କଣ କରୁଥିଲ କେତେ ଗରମ ହଉଚି ତମ କଣ ରହୁଛ ଏବେ?
ହଁ ମୁଁ ଏଇନା କେ ତ ଏଇନା ଗାଧେଇକି ଟେ ବସିଛି। ଆମର ତ ଏଇଆଡେ ବହୁତ ଗରମ ମାନେ ଖରାକୁ ଗଲେ ମାନେ ପୁରା ଦେହ କଳା ପଡ଼ିଯାଉଛି ଟାନିଙ୍ଗ ପଡ଼ିଯାଉଛି ପୁରା ଖରା କୁ ଗଲେ।
ଆମର ଏପଟେ ବି ସେମିତି ବହୁତ ଗରମ ହଉଛି। ଗରମ କୁ ଝାଳ ବୋହିଗଲା ଆକୁ ସେ ମୁହଁରେ ବହୁତ ଖାଲି ବ୍ରଣ ଫ୍ରଣ ଉଠି ଯାଉଛି। ନାଲି ନାଲି ହେଇଯାଉଛି। ମୋ ଆଉ ଖରାକୁ ଗଲେ ତ ସେ ସିଝି ଯାଉଛି ଆଉ କଣ କରିବ ମଣିଷ।
ହଁ ବା ଖରାକୁ ମାନେ ଆମର ଏଠି କଣ କହିଲ? ଏ ଟିକେ ବାହାରେ ଟିକେ କାମ ଥିଲା ମୋର ମୁଁଇ ଦି ତିନି ଦିନ ହେଲାଣି ବାହାରକୁ ଯିବା ଆସିବା କରୁଛି। କରୁଛି ଆଇଲା ବେଳ କୁ ଯେମିତି ପୁରା ଡ୍ରେସ ର ଯେମିତି ଗୋଟେ ଭାଗ ପୁରା ଦେହ କଲର ଆଉ ଗୋଟେ ପୁରା ଯେମିତି ନାଲି ହେଇ କଳା ପଡିଯାଇଚି। ମୁହଁଠୁ ବେକର ଯୋଉରା ପିନ୍ଧା ହୁଏ ଡ୍ରେସ ଗୁରା ସେରା ବି ସେମତି ପୁରା କଳା ପଡିଯାଉଚି ମୁହଁ, ହାତ, ଗୋଡ। ପୁରା କଳା ପଡିଗଲାଣି। ଅଛ କଣ କେମିତି କରୁଚ?
ଏ ଯୋଉ ବେସନ ମୁଲତାନୀ ମାଟି, ମୁଲେଇଥି ହଳଦୀ ଆଉ ଯୋଉ ଗୋଲାପ ପାଖୁଡା ତାପରେ ଦହି, କ୍ଷୀର ଆଉ ଗୋଲାପ ଜଳ, ଆଉ ସେମତି ଆଉ କଣ ମିଶେଇ ଏମତି ମିଶେଇକି ସବୁ ତାକୁ ମାରୁଚି, ସେ ଟି କେ କାମ କରୁଛି ଆଉ କଁ କରିବି, ତମେ କଁ ମାରୁଚ?
ନାଇଁ ମ ମୁଁ ଏବେ କଁ କରିଥିଲା ଯୋଉ ଗୋଟେ ୟୁଟ୍ୟୁବରେ ଗୋଟେ ଭିଡିଓ ଦେଖିଥିଲି ତ ଏଇ ଟ୍ୟାନିଙ୍ଗ ହେରିକା ଯିବା ପାଇଁ ଆଉ କଣ ପ୍ରଥମେ କଁ କଲା କହିଲ ହଳଦୀ ଗୁରା ଭାଜିଦେଲା ଅ ମାନେ ଯୋଉରା ଖାଇବା ହଳ ଦୀ ସେରାକୁ ଭାଜିଦେଲା, ବେସନ ବି ଭାଜିଦେଲା। ଭାଜି ସାଇଲା ପରେ ବେସନ, ହଳଦୀ ଆଉ ଚାଉଳ ଗୁଣ୍ଡ। ଚାଉଳ ଗୁଣ୍ଡ ଆଉ ସେଥିରେ ଗୋଟିଏ ପ୍ୟାକେଟ କଫି। ଉଁ ଗୋଟେ ପୁରା ବଡି ପାଇଁ ଯଦି ଲଗେଇବ ସ ପୂର୍ଣ୍ଣ ପୁରା ମୁହଁଠୁ ଗୋଡ ପର୍ଯ୍ୟନ୍ତ। କଫି ଦିଟା ପକେଇଲା, କଫି ଦିଟା ପକେଇ ସାଇଲା ପରେ ଆଉ ପକେଇଲା ହଉଚି କଁ କହିଲ ମୋହୁ ଚାମୁଚଟେ ଆଉ ଲେମ୍ବୁ, ଆଉ ଦହି। ଦହି ପକେଇକି ଗୋଳେଇ ଦେଲେ ସେଟା ମାନେ ଗୋଳେଇ ଦେଇକିନା ତାପରେ ଲଗେଇବ। ଲଗେଇକିନା କୋଡିଏ ପଚିଶ ମିନ ନହେଲେ ଅଧଘଣ୍ଟା ଲଗେଇକି ଛାଡିଦବ ଅଧଘଣ୍ଟେ ପରେ ଖୋଲିବ ଆଉ। ଓ ଧୋଇଦବ ତାପରେ ଆଉ, ଧୋଇ ସାଇଲା ପରେ ବରଂ ଟିକେ କାମ କରିଥିଲେ ସପ୍ତାହକୁ ଏଟା ଅଁ ଦି ତିନିଥର ଲଗେଇଲେ କାମ କରିବ ଭଲ ଭାବରେ ମାସେ ଦିଇ ମାସ କଣ୍ଟିନ୍ୟୁ କଲେ ଆଉ। ମୁଁ ମାତ୍ର ଥରେ ଲଗେଇଥିଲି, ଆଉ ଲଗେଇନି ଭାବୁ ଚି କଁ କରିବି କହିଲ? ଅ ଗୋଟେ ଏଇରା ସବୁ ବନେଇକି ଡବା ଭିତରେ ପସେଇଦେବି ଆ ଦି ତିନି ଦିନରେ ଥରେ ଲଗେଇବି ଆଉ। ତମର ଯାଉଛି ଟ୍ୟାନିଂ?
ମୁଁ ଗୋଟେ ପାଉଡରଟେ ବନେଇଚି ଯୋଉରା କହିଲି ତା ସେଥିରେ ଆହୁରି ମିଶିଚି ମୋର କଣ ତ ଯୋଉ କଁ ମୁଗ ମିଶିଚି, ଚାଉଳ ଭଜିକି ମିଶେଇଚି। ତାପରେ ଡାଲି ଯୋଉ ବୁଟ ଡାଲି ସେଥିରୁ ଟିକେ ମିଶ ଇଚି, ଆଉ ଶୁଖି ନଡିଆକୁ ଶୁଖେଇକି ତା କୁ ମିଶେଇଥିଲି ସବୁ ଆଉ କଁ ତ ଏମିତି ଯୋଉ କଁ ସେଗୁରା ସବୁ ମିଶେଇ ଆଉ ୱର୍ଡସ ଟିକେ ତାକୁ ମିଶେଇଥିଲି ଗୁଣ୍ଡ କରିକି, ସବୁ ମିଶେଇଲା ପରେ ତାକୁ ପାଉଡର କରିକି ଗୋଟେ ଟିଫିନରେ ରଖିଦେଇଚି। ତାକୁ ଯେତେବେଳେ ଦରକାର ତା ଧେରେ ଟିକେ ମୁଲତାନୀ ମାଟି, ବେସନ ଟିକେ ମିଶେଇ ଦେଇଚି। ଦହି, କ୍ଷୀର ନହେଲେ ଗୋଲାପ ଜଳ ଯାହା ଟିକେ ମିଶେଇକି ମାରିଦଉଚି ସପ୍ତାହକୁ ଥରେ ଅଧେ ସିଏ ଟିକେ କାମ କରୁଚି ନହେଲେ ବଡି ପୁରା ସିଝି ଯାଉଚି ଦେହ ଯାକ ଖରାରେ। ଏ କଁ କହିଲ ଯୋଉ ଅତି ବାଇଗଣୀ ରଶ୍ମିଟା ସେଇଟା ଦେହକୁ କଳା କରିଦଉଚି ଆଉ ସେଇଟା ବହୁତ ସ୍କିନ୍ ପାଇଁ ବି ଭଲ ନୁହଁ ନା ତ୍ୱଚା ପାଇଁ, ସେଟା ବହୁତ ପ୍ରୋବ୍ଲେମ ବହୁତୁ ଖରାପ, କାରଣ ଏଥିରେ କର୍କଟ ରୋଗଟା ବି ହଉଛି କାରଣ ତା ଯୋଗୁ ସେଥିପାଇଁ ଘରୁ ବାହାର ଘରୁ ବାହାରିଲେ ତ ଅତି ବାଇଗଣୀ ରଶ୍ମି ପଡୁଛି। ଆଉ ଘରୁ ଭିତରକୁ ବି ସେ ପଳେଇ ଆସୁଛି ଏବେ ଏତେ ଷ୍ଟ୍ରଙ୍ଗ ମାନେ ବହୁତ ଏବେ। ସେଇଥିପାଇଁକା ଗୁଁ ଦେହ ହାତ ସବୁ ସିଝି ଯାଉଛି ଖରାରେ। ଆଉ ସେ ପାଉଡର କୁ ମୁଁ ଗୋଳେଇ ଦେଇକି ମାରିଦଉଛି ଦେହ ହାତ ମୁଁ ସବୁ ମାରିଦଉଛି ମୂଁ ଟିକେ କାମ କରୁଚି ପ୍ରକାରେ ନହେଲେ ତ ପୁରା ଦେହ ହାତ ସିଝିକି କଳା ପଡି ଯାଉଛି ଖରାରେ ସେଇରା ଭଲ କାମ କରୁଛି ନହେଲେ ଏଇ ଯୋଉ କଞ୍ଚା ଘି କୁଆରିକୁ ତାକୁ ଟିକେ ପାଣି ରେ ରଖି ଦଉଚୁ ତାର ଯୋଉ ହଳଦିଆ ଅଂଶ ଟା ବାହାରି ଗଲା ପରେ ତାକୁ ତାପରେ ମୁହଁ ଦେହ ହାତ ମାରିଦଉଛି ପୁରା ଥଣ୍ଡା ଥଣ୍ଡା ରହୁଛି। ଆଉ ତ ସେଗୁଡା ଥିଲେ ଖରାକୁ ସିଝି ଗଲେ ଭଲ କାମ କରୁଛି। କଞ୍ଚା ଘିକୁଆଁରୀ ଟା ଆଉ ନହେଲେ ତାକୁ ଟିକେ ଫ୍ରିଜ ରେ ରଖିଦବ ଧୋଇଧୁଆ କି ଥଣ୍ଡା ବରଫ ଟାଣ ହେଇଯିବ ଯେତେବେଳେ ତାକୁ ମାରିବ ମୁହଁରେ ଭଲ କାମ କରିବ। ମୁଁ ସେଇଗୁଡା ମାଇଲେ ସବୁ କରୁଛି ଆଉ କଣ କରିବ ମଣିଷ? ଆଉ ତମର କିଛି ଆଉ କଣ ମାରୁଛ କି?
ନାଇଁ ନାଇଁ ମୁଁ ଆଉ କିଛି ମାରୁନି। ମୁଁ ଟ ମାରୁଥିଲି ବେସନ, ହଳଦୀ ପକେଇକିନା ଏଇଟା ଗୋଟେ ଏବେ କରିଥିଲି। କରିକି ଥରେ ମାରିଛି ଆଗରୁ କଣ କହିଲ ମୁଁ ମାରେ ଖାଲି ନିମ ପତ୍ର ଆଉ ହଳଦୀ ଆଉ ବେସନ। ମୋର ଟିକେ ଦାଗ ଫାଗ ଦେହ ହାତରେ ବହୁତ ସେଥିପାଇଁ ଇନଫେକ୍ସନ ପାଇଁ ନିମପତ୍ରଟା ଭଲ କାମ କରେ। ଆଉ ସେଥିପାଇଁ ନିମପତ୍ର, ହଳଦୀ ଆଉ ବେସନ ସେଇଟା କିନ୍ତୁ ମୋର କାମ କରେ। ବଢିଆ କାମ କରେ ମୋ ଦେହରେ ବହୁତ ଦାଗ ହେଇଥିଲା ସେଟା ମୁଁ ଡେଲି ଲଗେଇଲି ମାନେ ଏ ପନ୍ଦର ଦିନ ଖଣ୍ଡେ ଡେଲି ଲଗେଇଲି ମୋ ଦେହରୁ ଅଧା ପଳେଇଲା। ମାନେ ଅଧିକାଂଶ ମୋ ଦେହରୁ ଯେମିତି ବହୁତ ତୁ ଦାଗ ଫାଗ ହେଇଯାଇଥିଲା ବହୁତୁ କୁଣ୍ଡେଇ କୁଣ୍ଡେଇ ବି ମୋ ଦେହ ହାତ ହୁଏ ସେଇଟା ଲଗେଇଲା ଠୁ ମୋର ସମ୍ପୂର୍ଣ୍ଣ ପଳେଇଲା। ପଳେଇଲେ ଯେ କାଇଁ ଏବେ ତ ଆଉ ଲଗେଇଲେ କଣ ମନେ ପଡୁନି ଏ କାମ ବାମରେ ଆଉ ଟିକେ ମନେ ପଡୁନି। ଆଉ ଯୋଉ ଗରମ ହଉଛି ତ ଆଉ କିଛି କରିବାକୁ ବି ଇଚ୍ଛା ହଉନି। ଖାଲି ଚବିଶ ଘଣ୍ଟା ଇଚ୍ଛା ହଉଛି ଖାଲି ପାଣି ଭିତରେ ଏନ୍ତି ପଶିକି ରହିବୁ। ଆଉ ଏ ନିମପତ୍ର ଆଣେ ତାକୁ ପୁଣି ବାଟେ ଏରା ବହୁତ ସିଧି। ସେଇଥିପାଇଁ ମୁଁ ଆଉ କିଛି କରାକରି କରିପାରୁନି। ଏବେ ଭାବୁଛି ଟିକେ ଲଗା ଲଗି ଦେହରେ କରିବି। କାରଣ ଦେଖୁନ ରଜ ଟା ପାଖେଇ ଆସିଲାଣି ନା। ଅ ସେ ହାତ ର ଟିକେ ଅବାଗିଆ ଦେଖା ହଉଛି ହାତ ଗୋଡ ଗୁରା। ତ ଟିକେ କରିଦେଇଲେ ଭଲ ହବ ଆଉ ହଳଦୀ ନିମ ପ ତ ଦେଖି ତମେ ଯୋଉଟା କହିଛ ସେଇଟା ମୁଁ ବନାଏ ବନେଇକି ସେମିତି କରଲେ କରିକି ଦେଖି ଦେହରେ ମାରିଵେ ଆଉ। ମୋର ଦେଖି ଟାନିଂ ଯାଉଛି ନା ନାଇଁ ମୁଁ ଦେଖେ କୋଉଟା ଭଲ ହଉଛି ସେଇ ଅନୁସାରେ କରିକି ଗୋଟେ ଡବାଟେ ରଖିବି ଆଉ।
ସେଇଥିରୁ ତମେ ଥରେ ଅଧେ ଲଗାଅ ଦେଖିବ କାମ କରୁଛି କି ନାଇଁ କାରଣ ସେଟା ମୁଁ ଥ ଯେତିକି ଥର ଲଗେଇ ଲିଣି ଭଲ କାମ କରୁଛି। ଆଉ ଉଁ ଭା ତ କଳା ପଡ଼ୁନି ବେଶୀ ଆଉ ଘରୁ ବାହାରିଲେ ତ ଘୋଡ଼େଇ ହେଇକି ମୁହଁ ଘୋଡି ହେଇକି ଯିବ ଆଁ ଟୋପି ନହେଲେ ଛତା ନେଇକି କି ଯିବ ଆଉ ବେଶୀ ଅତିବଇଗଣୀ ରଶ୍ମି ଟା ପଡ଼ିବନି। ଯେତିକି ପଡ଼ିବନି ହେତେ ଟିକେ କମ୍ ଟିକେ ସିଜିବ ଆଉ। ପୁରାତ ର ର କ କହି ହ ବନି ସିଜିବନି ବୋଲି ତେମେ ଆଉ ଆ ଆଇ ତମେ ଦେହ ଯେତେ ଦେହ ପାଇଁ ଭଲ ଯାହାବି ତ ଉଚା ପାଇଁ ସବୁଠୁ ଭଲ ହେଲା ପାଣି ପିଇବ ଆଉ ନହେଲେ ଯୋଉ ଜୁସ୍ ବିଟ୍ ଯୁଁ ବିଟିକୁ ଗ୍ରା ବାଟିକି ତାକୁ ପିଇବ ମୁହଁକୁ ଭଲ। ଉ ହୁ ଯୁ ମାନେ ସବୁ ଚିକ୍ ଚିକ୍ ମାରିବ ମୁହଁ ପୁରା।
ଓହୋ ମୁଁ ମଝିରେ ପିଉଥିଲି ବିଟି ଗାଜର କାକୁଡ଼ି ଆଉ ହଉଛି ଆଉ ଗୋଟେ କଣ କରୁଥିଲି ଆଉ ଗୋଟେ ସେଉ। ମୁଇଁ ତିନିଟା ଚା ନା ଏ ଚାରିଟାଙ୍କ ଗ୍ରାଇଣ୍ଡିଙ୍ଗ କରିଦିଏ ଗ୍ରାଇଣ୍ଡିଙ୍ଗ କରିକି ଗୋଟେ କପଡ଼ା ରଖିଥିଲି କପଡାରେ ଏ ଯୋଉରା ସବୁ ତାର ଚାପିକିନା ତା ଖାଲି ଜୁସ୍ ଟା ବାହାର କର ଅଲଗା ଗୁରା ଫୋପାଡ଼ି ଦିଏ ଆଉ‌। ସେଇଟା ମୁ ପୁଇଥିଲିଯେ ଏଇଟା କିନ୍ତୁ ଭଲ କାମ କରେ ଏଟା ଦେହ ଭିତରେ ଯାହା ହେଲେ ପିଇଲେ ଦେହ ଭିତରୁ କାମ କରିବନି ନା ଜିନିଷ ଟା। ସେଥିପାଇଁ ଦେହ ଫେଅ ମୁହଁଟା ଦେଖାଯାଏ ଗ୍ଲୋ କରେ। ବ୍ରଣ ହେରିକା ବି ଯୋଉରା ହେଇଥିଲା ଟିକେ ଟିକେ ପଳାଏ‌। ଏବେ ଦେଖେ ଏଟା କଣ୍ଟିନ୍ୟୁ କଲେ ହବ ଡେଲିରେ ବନେଇକି କି ପିଲାଳୁ ଟିକେ ଅବାଗ୍ୟା ଲାଗୁଛି ତାକି ବନେଇଲେ ଏଥର ମୁଁ କେମିତି ଭାବୁଚି କଇଲ ବନେଇକି ଗୋଟେ ଡବା ଭିତରେ ପସେଇକି ରଖିଦେବି। ସପ୍ତାହକୁ ଥରେ ବନେଇବି ଆଉ ସବୁ ସା ସାତ ଦିନ ପର୍ଯ୍ୟନ୍ତ ରଖିଦେଲେ ଏମିତି ହବ ଆଉ। ତମେ ଏମିତି ପିଆ ପୁଇ କର?
ମୁଁ ପିଏଯେ ଅ ମଝିରେ ପିଉଥିଲି ଡାଳିମ୍ବ ଆଉ ଅ ସେଉ ନହେଲେ ଏଇ ଯୋଉ କଣତ ବିଟି ଆଉ ଗାଜର ଟା ଆଉ ଟିକେ ଅଦା। ଅଦାଟା ଦେଇଦେଲେ ଟିକେ ପେଟ ପାଇଁ ବହୁତ୍ ଭଲ ଉଁ ହୁଁ ସବୁ ଭିତରୁ ଦେହକୁ ସଫା କରିଦବ। ଆଉ ଯୋଉ ବ୍ରଣ ଫ୍ରଣ ପାଇଁ ଅଦାଟା ବହୁତ୍ ଭଲ। ତାକୁ ସବୁ ଗ୍ରାଇଣ୍ଡିଙ୍ଗ କରିକି ମୁଁ ତାକୁ ପିଏ। ପିଏ ଦେ ମଝିରେ ପିଉଥିଲି ତମେ ଯୋଉଟା କହିଲ ଡେଲି ବନେଇକି ପିଇଲାବେଳକୁ ପି ହୋଇପାରୁନି ସେଇଥିପାଇଁ ଟିକେ ବନ୍ଦ ରହିଯାଇଛି ନହେଲେ ମଝିରେ ପିଉଥିଲି ବହୁତ୍ ଭଲ କାମ ଦଉ ଲା ଯାହାର ଆଇରନ୍ ନହେଲେ ରକ୍ତ ହୀନତା ରହୁଛି। ତାଙ୍କ ପାଇଁ ଆହୁରି ଭଲ ସେଜିନିଷ ଟା। ତମର କଣ ସେଠିଟା ପିଉଥିଲ ଛାଡିଦେଲ? ନା ଆଉ କଣ କରୁଛ ପିଇବ?
ନାଇଁ ନାଇଁ ମୋ ଛାଡ଼ି ଦେଇନି ଆଉ ହେଟା ଏମତି ଡେଲି ଆଉ କରିକି ପିଇହଲାନି ତ ସେଥିପାଇଁ ଆଉ ପିଇଲିନି। ଏବେ ଭାବୁଛି ଯେମିତି ଗୋଟେ ସର୍ଟସ୍ ଭାବରେ କରୁନାହାନ୍ତି। ଅଁଳା ହଳଦୀ ଆଉ ଏଇ ବିଟ୍ ଟି ଗାଜର ଏଇ ଚାରିଟାଙ୍କୁ ଗ୍ରାଇଣ୍ଡିଙ୍ଗ କରି ତାଜୁସ୍ ଟା ସା ଗୋଟେ ୋଟ ଗୋଟେ ବଡ଼ କାଚ ଜାଗାରେ ରଖିଦେଲେ। ମୁଁ ଡେଲି ଅଧ ଗ୍ଲାସ୍ ଆଣିକିନା ସେଠୁ ପିଇବି ଆଉ ସପ୍ତାହକୁ ଥରେ ବନେଇବି ଆଉ ସପ୍ତାହକୁ ଥରେ ବନେଇଲେ ଜଣାବି ପଡ଼ିବନି ଆଉ ସାତ ଦିନିଆଙ୍କ ବି ମତେ ଏତେ କଷ୍ଟ ଲାଗିବନି ଡେଲି ବନେଇବାକୁ ପିଇବାକୁ।
ଆମେ ଦେଖି ଏଟା ବନେଇକି ପିଅ ଦେଖିବ ଏଇଟା ଦେଖିବ ତମର ବହୁତ ଲାଭ ଦବ ଚୁଟି ପାଇଁ ବି ବହୁତ ଭଲ। ଶରୀର ପାଇଁ ବି ବହୁତ ଭଲ। ଆଉ ହଉଛି ଦେହ ଫେହ ବି ବହୁତ ଭଲ ଅଁଳାଟା ବି ଭଲ ହଳଦୀ ଟା ବି ଦେହ ପାଇଁ ଭଲ।
ହଁ ମୁଁ ତାହେଲେ ଘରୁ ଡାକିଲେଣି ମୁଁ ଟିକେ ଆସୁଛି?
ହଁ ହଁ ହଉ।
ହଁ।